ହ୍ୟାଲୋ।
ହ୍ୟାଲୋ।
କି କର ହବନି ଇଆଡୁ କାଇଁ ଇଆଡକୁ। ଆରେ ଇଆ ଭିତ୍ରେ କାହିଁ? ବୋକବା ହଁ।
ହ୍ୟାଲୋ।
ଟିକେ ଲାଇନ ଟିକ୍ ହଁ।
ଆପଣଙ୍କ ବାହାର ପଟେ ବହୁ ସାଉଣ୍ଡ ହଉଛି।
ଏରା ସମତେ କରୁଛନ୍ତି।
ହ୍ୟାଲୋ।
ଜେଣ୍ଡି ଆପ ନୁହେଁ। ଭଲ ନାହିଁ ଜେଣ୍ଡି ଆପ
ଆପଣ ଟିକେ ବାହାରକୁ ଆସିବେ କି ସାଉଣ୍ଡ ହଉଛି।
ହିଁ ନେଲୁ ଗୁଟେ ନଲାଟି ମୋର କଟି। ତୁ କାନରେ ନଗେଇକିରି କେମିତି କରୁଥିଲୁ କି।
ହ୍ୟାଲୋ। ହ୍ୟାଲୋ, ଆରେ ଶୁଭା ଯାଉଛି, ଆପଣ ଟିକେ ବାହାରକୁ ଆସନ୍ତୁ, ହ୍ୟାଲୋ। ହ୍ୟାଲୋ ହଁ ହ୍ୟାଲୋ।
ହାଲ୍।
ହଁ ଶୁଭୁଛି ଏଇ ଉ ବସିଥିଲି ଆଉ ଆପଣ?
ନେ ଇ ବସିଥିଲି ଆଉ, ଖାଇସାରିଲେଣି?
ହଁ ମୁଁ ଖାଇସିଲିଣି ଆପଣ କଣ ଖାଇଲେ?
ମୁଁ ଭାତ, ଚିକେନ୍, ଆଉ ମାଛ, ରୁଟି ଆପଣ?
ଆଚ୍ଛା, ଚିକେନ ଖାଇଛନ୍ତି, ମୁଁ ବି ସେମ ଆଜି ଚିକେନ। ମୁଁ ଚିକେନ ରୁଟି ଖାଇଛି।
ଓହୋ। ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ ଘରେ ତ ସମସ୍ତେ ଭଲ ଅଛନ୍ତି, ଆପଣଙ୍କର କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ବାପା, ମା, ଭାଇ, ଦିଦି ଆଉ ମୁଁ।
ଆଚ୍ଛା।
ଆପଣଙ୍କ ଘରେ?
ଆମର ମା ଅଛନ୍ତି, ଦିଦି ଅଛନ୍ତି, ତାପରେ ଭାଇ ଅଛନ୍ତି। ପୁତ୍ରା ଅଛନ୍ତି, ଝିଆରୀ ଅଛନ୍ତି, ହଜବେଣ୍ଡ ଅଛନ୍ତି, ଝିଅ ଅଛି।
ଓ ହୋ ହୋ।
ଏବେ ଆପଣ ଗାଁରେ ରହୁଛନ୍ତି ନା ବାହାରେ?
ନାଇଁ ନାଇଁ ମୁଁ ମୁଁ ବାହାରେ ରହୁଛି।
ଓହୋ।
ଆପଣଙ୍କର ସେଆଡେ କଣ ପ୍ରସିଦ୍ଧ ଖାଇବା ଜିନିଷ।
ଆମର ପ୍ରସିଦ୍ଧ ବରା। ଆଉ ଲକ୍ଷ୍ମୀ ପୂଜାବେ ଆପଣଙ୍କର।
ଆମର ଜଆଡେ ଦଶହରା ପ୍ରସିଦ୍ଧ ବାଲିଯାତ୍ରା ପ୍ରସିଦ୍ଧ। ଆଉ ଦହିବରା ପ୍ରସିଦ୍ଧ।
ଓହୋ ମୋ ପାଇଁ କେବେ ଆଣିଦେବେ ଧହିବରା ତ।
ଆପଣ ଆସନ୍ତୁ ଖାଇବେ ଆଉ ଆପଣ ବାଲିଯା ଯାତ୍ରା ଆସନ୍ତୁ ଆମର ଏପଟେ ବାଲିଯାତ୍ରା ବହୁତ ଧୁମଧାମରେ ପାଳନ ହୁଏ।
ମୁଁ ବାଲିଯାତ୍ରା କେବେ ଦେଖି ଯାଇନି।
ଅ ଆମର ବହୁତ ପର୍ଯ୍ୟଟ ମାନେ ବାହାରୁ ସବୁ ଆସନ୍ତି। ଆ ଦୂର ଦୂର ଜାଗାରୁ ସବୁ ବାଲିଯାତ୍ରା ଦେଖିବା ପାଇଁ। ଏପଟରେ ଆମର ବହୁତ ଦୋକାନ ବଜାର ପଡେ ତାପରେ ବାଲଯାତ୍ରା ମାନେ କଣ ଠୁଙ୍କା ପୁରୀ ତ। ପ୍ରସିଦ୍ଧ ବାଲିଯାତ୍ରାରେ ତାପରେ ହୁଁ ମାନେ। ବିଭିନ୍ନ ପ୍ରକାର ଦୋଳି ପଡେ ତାପରେ ଦୋକାନ ବଜାର ସବୁ ପଡେ ଯୋଉଟା କି ଆମର ହାତଲ ର। ଯୋଉ କୁଟୀଳ ଶିଳ୍ପ ଯୋଉଟା କି କୁହନ୍ତି ସେଇ ଟାଇପ ର ଆପଣଙ୍କର ଯେମିତି ହା ଉଁ ମାନେ ଚାନ୍ଦୁଆ ଫାନ୍ଦୁଆ ସବୁ ବନେଇକି ଆଣିଥାନ୍ତି ସେଇଟା ବି ବିକ୍ରି କରନ୍ତି ତାପରେ ହୁଁ ବିଭିନ୍ନ ପ୍ରକାର। ପାମ୍ପଡ ଆଚାର ମାନେ ହାତ ତିଆରି ଘରକରଣ ସବୁ ଜିନିଷ ମିଳେ ସେଠି ଆଉ। ଏମତି ଆମର। ସବୁ ଚଢେଇ ଫଡେଇ ସବୁ ହାତରେ ବନେଇଥିବେ ଉଁ। ସେମିତି ସବୁ ବନେଇକିନା ବିକନ୍ତି ଆଣିକି ଆଉ ଦୋକାନ ବଜାର ତ ପା ଞ୍ଚ ଟଙ୍କିଆ ହରେକ ମାଲ ଦଶ ଟଙ୍କିଆ ହରେକ ମାଲ ଏଗୁଡ଼ା ସବୁ ପଡିଥାଏ ବହୁତ ଲୋକ ସେଠି ଭିଡ ହୁଅନ୍ତି।
ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ଜାଗାରେ ବେଶୀ ଭିଡ ହେଇଥାନ୍ତି।
ହଁ। ଢେଙ୍କ ଆମର ତ ଲକ୍ଷ୍ମୀପୂଜା ବି ହୁଏ ସେ ଲକ୍ଷ୍ମୀ ପୂଜାରେ ସବୁ ପାଞ୍ଚ ଟଙ୍କିଆ ହରେକ ମାଲର ଥାନ୍ତି। ସବୁ ସ୍ତ୍ରୀ ଲୋକ ମାନେ ତ ସେଇଠି ସ୍ତ୍ରୀ ଲୋକମାନେ ଆଉ ଝିଅ ପିଲାମାନେ ହିଁ ସେଇଠି। ଉପରେ ଗଦା ହେଇକିଥାନ୍ତି।
ହିଁ-ହିଁ ହୁଁ।
ଆପଣଙ୍କ କେବେ ଲକ୍ଷ୍ମୀ ପୂଜା ଦେଖିବାକୁ ଆସିବେ।
ହଁ ନିଶ୍ଚିତ ଯିବୁ ଆଉ ଆପଣଙ୍କର କେବେ କଣ ହୁଏ ସେଟା ଲକ୍ଷ୍ମୀ ପୂଜା?
ଆମର ଅକ୍ଟୋବର ଲାଷ୍ଟ ଆଡ଼କୁ ହିଁ ପୂଜା ଷ୍ଟାର୍ଟ ହେଇଯାଏ।
ଆଚ୍ଛା ଆଚ୍ଛା ତାହେଲେ ଏଇଟା ହଉଛି ଜୁଲାଇ। ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ଅଛି ହରିକା ତିନି ଚାରି ମାସ ନା।
ଆଜ୍ଞା।
ହୁଁ ହୁଁ ତାହେଲେ ଆପଣ ଆସନ୍ତୁ ବାଲିଯାତ୍ରା କେବେ ଭୁଲିବେ ଆଉ।
ବାଲିଯାତ୍ରା କେବେକି?
ବାଲିଯାତ୍ରା କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ହବ ମାନେ ଡଙ୍ଗା ଭସା ହୁଏ ସେଇ ମାନେ ବାଲିଯାତ୍ରା ସେଇ ଟାଇମ ରେ କାର୍ତିକ ପୂର୍ଣମ ବେଳକୁ ହୁଏ। ତାପରେ ଦଶହରା ଆମର ଏପଟେ ବି ବହୁତ ମାନେ ପ୍ରସିଦ୍ଧ ଦଶହରା ସବୁ ସୁନା ଆଉ ଚାନ୍ଦିରେ ମେଢ ହୁଅନ୍ତି। ତାପରେ ଉଁ ପ୍ରତ ତି ଛକ ମାନଙ୍କର ସବୁ ମଣ୍ଡପ ଥାଏ ସେଠି ସବୁ ଦୁର୍ଗା ହୁଅନ୍ତି। ତାପରେ ସେଇଠି ସବୁ ମେଲୋଡି ବି ହୁଏ ଛକ ମାନଙ୍କରେ। ଯୋଉଠି ଦୁର୍ଗା ଥିବେ ମାମ୍ ଯୋଉଠି ମୁଁ ଥାନ୍ତି ସେଇଠି ପାଖରେ ପୁରା ଉଁ ସେଇଠି ମେଲୋଡି ବି ତିନି ରାତି ହୁଏ। ଅଷ୍ଟମୀ, ନବମୀ, ଦଶମୀ ବହୁତ ଧୁମଧାମ ରେ ତାପରେ ଉଁ ଦଶହରା ମେନ୍ ହଉଛି ତାଙ୍କର ଯୋଉ ଗେଟ୍ ଗୁରା କରିଥାନ୍ତି, ବହୁତ ଭଲସେ ସୁନ୍ଦର ଲାଇଟ୍ ଫାଇଟ ଲଗେଇ ବହୁତ ଡେକୋରେସନ ଟା ଭଲ କରିଥାନ୍ତି। ସେଇଟା ବେଶୀ ଦେଖନ୍ତି ଲୋକ ଆଉ ପ୍ରବଳ ଭିଡ଼ ଡ଼ ବି ହୁଏ। ଆଉ ଦୋକାନ ଫୋକାନ ବି ବହୁତ ପଡିଥାଏ। ଏମିତି ଆଉ। ଆପଣ କେବେ ଆସନ୍ତୁ ଆମ ଆଡେ ଦେଖିବେ ଆଉ। ଦଶହରା ସବୁ ତାପରେ ଭସାଣୀ ହୁଏ। ତାପରେ ଦଶହରା ପରେ ପରେ ତ କାଳୀ ପୂଜା ହୁଏ ଆଉ।
ଭସାଣୀ ତ ଆପଣ ବି ଦେଖିବାକୁ ଯାଉଥିବେ ନା?
ଭସାଣୀ ଆମର ଯାଉ ଯେ ହେଲେ ଭସାଣୀରେ ଯୋଉ ଯାଉ ଆମେ ରାତି ଉଁ ଏଗାରଟା ହଁ। ଦଶଟା ଏଗାରଟାରୁ ସବୁ ମେଢ ତ ସନ୍ଧ୍ୟା ବେଳୁ ବାହାରିବେ। ହେଲେ ସେଇଠି ଗୋଟେ ଦେବୀଗଡା ଥାଏ ସେ ସେଇଠିକିନା ସବୁ ମେଢ ଯାଇକି ରୁହନ୍ତି। ରାତି ସାରା ମେଢ ଚାଲିଥିବ। ଆଉ ଉଁ ସବୁ ସୁନା ଫୁନା ଏଟା ଡାହା ସବୁ ମ ତାଙ୍କର ସେଠୁ କାଢିକି ରଖିଦେଇଥିବେ। ନହେଲେ ସେଇ ନଈକୂଳ ପାଖରେ ବି କାଢ, ନଈକୂଳ ପାଖରେ ବି କାଢନ୍ତି ରଖି ଦେଇେଇଥିବେ କାଢିକି। ନାଇଁ ଏ ମାନେ ନଈକୂରୁ ସବୁ ଭିଡରେ ସବୁ ଠେଲା ଠେଲି ହେଇଯିବ ନା। ସେଥିପାଇଁ ସେମାନେ ସବୁ କାଢିକି ରଖନ୍ତି। ସେ ଦେବୀଗଡା ପାଖରେ ସବୁ ମେଢ ଯାଇକିନା ରୁହନ୍ତି। ଆଉ ଲୋକମାନେ ତ ପୁରା ରାସ୍ତ ମାନେ ଚାଲୁଥାନ୍ତି ଯେ ପୁରା ବ ମାନେ ଦୋକ କାନ ଦି ସାଇଡରେ ପୁରା ପଡୁଥାଏ। ସେ ନଈକୂଳ ମାନଙ୍କରେ ପୁରା ଭିଡ ହୁଏ ଦେଖିବା ପାଇଁ।
ଓହୋ।
ଆଉ ଆପଣଙ୍କର?
ଆମର ତ ଯେତେବେଳେ ଲକ୍ଷ୍ମୀ ପୂଜା ହୁଏ ସେତେବେଳେ ସୁନାର, ଚାନ୍ଦିର ପ୍ରାୟତଃ ସୁନାର ଆ ପୂର୍ବ ବର୍ଷ ଯୋଉ ହେଇଥିଲା ଦିଟା ମୂର୍ତ୍ତି ହେଇଥିଲା ସୁନାର। ଆଉ ଚାନ୍ଦିର ବହୁତ ଗୁଡାଏ ମୂର୍ତ୍ତି ହେଇଥିଲା ବେ।
ସବୁ ଦୋକାନ ମାନ ଦୋକାନ ମାନ ସବୁ ଦିଅନ୍ତି ନା। ଦୋକାନ ତାପରେ ଘର ଲୋକ
ଦୋକାନ ସବୁ ମାନେ ଚିତା କୁଟିବା ପାଇଁ ପଡ଼େ। ତାପରେ ସେଠୁ ସୂତାରେ ତାପରେ ନାଁ ଲେଖିବା ପାଇଁ ପଡ଼ିଥାଏ। ଆହୁରି ଆ
ସବୁ ପ୍ରକାରର ଜିନିଷ ସେଠି ପଡିଥାଏ।
ହୁଁ ହୁଁ। ଆଚ୍ଛା। ଆଉ ଆପଣ କୁମାର ପୂର୍ଣ୍ଣିମା କରନ୍ତି?
ମୁଁ କମାାରପୂର୍ଣ୍ଣିମା ଆଉ କରୁନି।
କାହିଁକି?
ନାହିଁ ପ୍ଳ ଯେବେଠୁ ପ୍ଲସ୍ ଟୁ ପଢ଼ିଲି ତାପରଠୁ ଦେହ ଖରାପ ହେଲା ତ, ସେଥିପାଇଁ ସବୁ କିିଛି ଛାଡିଦେଲି।
ଆଚ୍ଛା, ଆଚ୍ଛା। ଆମର ଏପଟେ କୁମାର ପୂର୍ଣ୍ଣିମା ବି ଭଲ ମାନେ କରନ୍ତୁ।
ଉଁ ଯୋଉ ଆମର ଯେମିତି ଘୋଡା ଜହ୍ନି ରେ ଘୋଡା କରିକିନା ପୂଜା କରନ୍ତି।
ଜହ୍ନିରେ ଘୋଡ଼ା କରିକି
ହୁଁ ସନ୍ଧ୍ୟାବେଳେ
ଓ ହୋ
ଆଉ ଆପଣଙ୍କର ସେଆଡେ ଫ ଆପଣଙ୍କର ସେଆଡେ କଣ ପନିପରିବା ଲଗେଇଛନ୍ତି?
ମୁଁ ତ ଜାଣିନି ମୁଁ ତ ବାହାରେ ରହୁଛି ଗାଁରେ ସମସ୍ତେ ଜେଜେମା ହେରିକା ଅଛନ୍ତି ଖୁଡି ହେରିକା ଅଛନ୍ତି ସେମାନେ କଣ ଲଗେଇଥିବେ ବୋଧେ ମୁଁ ତ ଜାଣିନି ଆମ ମା ହେରିକା ବି ସମସ୍ତେ ବାହାରେ ରହୁଛନ୍ତି ନା ଆପଣଙ୍କର?
ଆମର ଏପଟରେ ଏଇତ ବର୍ଷା ଏ ଲଘୁଚାପ ବର୍ଷା ଲାଗିକି ରହିଛି ଉୁଁ ତାପରେ ଆଗରୁ ତ ବର୍ଷା ହଉନଥିଲା ରଜ ପରେ ପରେ ବର୍ଷା ହବା କଥା ବର୍ଷା ତ ହଉନଥିଲା ଏଇ ତିନି ଚାରି ପାଞ୍ଚ ଦିନ ହବ ଲଘୁଚାପ ବର୍ଷା ଲାଗିକି ରହିଛି ପନିପର ପରିବା ଆମର ବାଇଗଣ ତାପରେ ବିଲାତି କଞ୍ଚା ଲଙ୍କା ଭେଣ୍ଡି ଜହ୍ନି ଏଇଗୁଡ଼ା କାକୁଡି ଏଇଗୁଡା ସବୁ ଲଗା ହେଇଛି ତାପରେ ଆମର ଏଠି ମାନେ ଧାନ ଚାଷ ବି ହୁଏ ଯେ ହେଲେ ପାଣି ନଥିଲା ବ ମାନେ ଖ ଖରା ଜୋର୍ ହଉଥିଲା ନା ତଳି ପଡିଛି ଏବେ ଆଉ ଏଇ ଯୋଉ ଲଘୁଚ ଚାପ ବର୍ଷା ହେଲା ନା ସେ ଧାନ ଗଛ ଗୁଡ଼ା ସବୁ ଇଏ ହେଇଯାଇଛି ଆଉ ଶୋଇ ପଡିଛି ଆଉ ତଳିଗୁଡ଼ା ଯୋଉ ପଡିଥିଲା
ହଁ ଏବେ ତ ପୁରା ଲଘୁଚାପ ହଉଛି ପ୍ରବଳ ବର୍ଷା ହଉଛି ମୁଁ ତ ଆଜି ଘରକୁ ଆସିଥିଲା ବସିକି ବି ବହୁତ ମୁଁ ତ ଆଜି ଘରକୁ ଆସିିଲା ବସିକି ବି ପ୍ରବଳ ବର୍ଷା ହଉଥିଲା- -
ହଁ ଆଜି ଓ କୋଉଠି ଆପଣ ରହୁ ମାନେ ଆଜି ଆସିଥିଲେ ଘରକୁ କି
ମାନେ ବାହାରୁ ଥିଲୁ ତ ଆଜି ଘରକୁ ଆସିଥିଲି ତ ଆସିଲା ବସିକି ପ୍ରବଳ ବର୍ଷା ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର
ହୁଁ ହୁଁ ଆର୍ଟ୍ସ୍ କମର୍ସ ସାଇନ୍ସ ଆଛା ଆଛା ଟ୍ୟୁସନ ନେଉଛନ୍ତି
ଟିଉସନ୍ ହଁ ମୁଁ ପ୍ଲସ୍ ଟୁରେ ନେଇଥିଲି ଗୋଟେ ପିଲାକୁ ପ୍ଲସ୍ ର୍ଥିରେ ତ ଏବେ ବାହାରକୁ କୁ ଆଉ ଯାଇପାରୁନୁ ନା ଇଆଡ଼େ କମ୍ପ୍ୟୁଟର କ୍ଲାସ୍ ରହିଯାଉଛି ପୁଣି ଇଆଡ଼େ
ସେ ପାଖରେ ବୋଧେ ଟିୁୟୁସନ ରହୁଛି ନା ନା କୋଉଥିରେ ଯିବା ଆସିବା କରୁଛନ୍ତି ଗାଡି ରେ ନା କୋଉଥିରେ?
ରେ
ଆଚ୍ଛା ଆଚ୍ଛା
ଗାଡି ମତେ ଚଲେଇ ଆସେନି
ଆଉ ଆଉ କଣ କୁହନ୍ତୁ? ଆଉ କାଲି କଣ ପ୍ଲାନିଂ ଅଛି କଣ କରିବେ? କୁଆଡେ ବୁଲିଯିବାର ପ୍ଲାନିଂ କରୁଛନ୍ତି କି?
ହଁ ଅଛି ଯେ ଦିଦି କହୁଥିଲା ଯେ ଯିବା ପାଇଁ କିନ୍ତୁ ହେଲେ ବର୍ଷା ହଉଥିଲା ତ ଆଉ ଆଜି ଆସିଥିଲି ବି ବହୁତ ହାଲିଆ ଲାଗୁଥିଲା ତ ଦିଦି କ ସେଥିପାଇଁ ମନା କଲି କାଲି ଯଦି ବର୍ଷା ନହେବ ତ ପାଗ ଦେଖିକି ଯିବି ରଜ ମୋର ପୁରା ଖରାପ ଯାଇଛି
କାହିଁକି?
ଦେହାବଲ ଦେହ ଭଲ ନଥିଲା ଆଉ ଆମେ ଯୋଉଠି ରହୁଛୁ ସେଠି କିଛି ଗାଡିର ସୁବିଧା ନାହିଁ ନା ତ ଆମେ ଯୋଉଠି ରୁହୁଛୁ ସେଇ ଦୁଇ କିଲୋମିଟର ଯୋଉ ଅଛି ଗୋଟେ ଜାଗାଟେ ସେଇଠି ରଜ ମହୋତ୍ସବ ହେଉଛି ତ ଆମକୁ ନେବା ପାଇଁ ବି କେହି ନଥିଲେ। ଦେହ ବି ଖରାପ ହେଇଥିଲା ତ ସେଥିପାଇଁ ଆମେ ଆଉ ଯାଇନଥିଲୁ। ଆପଣଙ୍କର?
ମୋର ରଜ ବହୁତ ବଢିଆ ହେଇଥିଲା ଆମର। ରଜ ମହୋତ୍ସବ ହେଇଥିଲା ଇଆଡେ ଆମର। ତା ପ ପରେ ବହୁତ ଡୋଳି ବି ଲାଗିଥିଲା। ସବୁଆଡୁ ବି ପିଲା ଆସିଥିଲେ। ରଜ ପାନ ବି ଖାଇଲୁ ମଜା କଲେ ପିଠା ପଣା ଖାଇଲୁ ରଜ ତିନି ଦିନ ପୁରା ବୁଲିଲୁ ରଜ ଫାଷ୍ଟ। ରଜ ଟା ଟିକେ ବର୍ଷା ହେଇଗଲା। କେମତି ଥଡ ଫର ମଜା କଲୁ ଆଉ।
ଓହୋ।
ହଉ ଆପଣ କେବେ ତାହେଲେ ଆସନ୍ତୁ ଆମ ଆଡେ ଆଉ। ହ୍ୟାଲୋ। ହଉ ରଖୁଛି।
ଆଜ୍ଞା।